ହାଲୋ
ହାଲୋ
ହାଲୋ
ହଁ କଁ କରୁଚନ୍ତି?
ହଁ ଏଇଠି ବସିଥିଲି ଆପଣ?
ଏ ଦୋକାନରେ ଅଛି ଏଠେ ଆଉ।
ଆଛା ବର୍ଷା ହଉଛି ଆପଣ ଆଡେ।
ବର୍ଷା ଛାଡ଼ି ଯାଇଛି ଏଗାରଟା ୟଲୁ।
ହୁଁ ।
ଆପଣଙ୍କ ଆଡେ ବର୍ଷା ହଉଛି।
ମ ଆଡେ ତ ବର୍ଷା ଚାଲିଛି ବନ୍ଦ ହବାର ନା ହିଁ ଧରୁନି।
ଓହୋ ଇଆଡ଼େ ଆମର ଏଗାର ବାରଟା ବେଳେ ଛାଡି ଯାଇଛି ଆଉ ହଉନି।
ନାଇଁ ଆମର କଣ୍ଟିନ୍ୟୁ ପାଞ୍ଚ ଦିନ ହେଲାଣିଁ ଚାଲିଛି।
ନା ପରର ଦିନ ତ ହଉଥିଲା କଣ୍ଟିନ୍ୟୁ ଯେ ଛାଡିଛି।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
ଆପଣଙ୍କ ଘର କୋଉଠି? ହଁ ।
ହାଲୋ।
କହିଲି ଆପଣଙ୍କ ଘର କୋଉଠି?
ଆମର ଖୋର୍ଦ୍ଧାର।
ଖୋର୍ଦ୍ଧା।
ହଁ।
ଅ ହୋ କଣ କରନ୍ତି।
ଆଁ ମୁଁ ଭାଇ ସାଇଫ ଅଛି।
ଆ ହଁ।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
ମ୍ୟାରେଜ କେତେ ବର୍ଷ ହେଲାଣି କି?
ମୋ ମ୍ୟାରେଜ କୁ ହେଇଗଲାଣି ସାତ ବର୍ଷ।
ସାତ ବର୍ଷ।
ହଁ।
କହିଲି ସାତ ବର୍ଷ।
ହଁ ସାତ ବର୍ଷ।
ହଁ ଆଉ କଣ ଖିଆ ପିଆ କରିଥିଲେ କଣ?
ଆଜିିତ ସଣ୍ଡେ ନନ୍ଭେଜ୍ ହେଇଥିଲା।
। ନନଭେଜ୍ ରେ କଣ ମାଛ ନା ଚିକେନ୍ ନା ଅଣ୍ଡା?
ଆ ନାଇଁ ଆଜି ଆମର ଚିଙ୍ଗୁଡି ହେଇଥିଲା।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
କଣ ଯୋଉ ଖାଇବା ଇଏ ସବୁ କଣ ଫେବରାଇଟ୍?
ଫେବ୍ରେଟ୍ ମୋର ନନ୍ଭେଜ ନନ୍ଭେଜ ଭିତରେ ଚିକେନ ଆଉ ଚିଙ୍ଗୁଡି।
ଅ ହ।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
ଭାଇ କଣ କରନ୍ତି କି?
ଭାଇ ଗୋଟେ ପ୍ରାଇଭେଟ୍ ରେ ଅଛନ୍ତି।
କୋଉଠି ସେ ଖୋର୍ଦ୍ଧା ରେ ନା ଭୂବନେଶ୍ବର ରେ?
ହଁ ନାଇଁ ଏ ଭୁବନେଶ୍ୱର ରେ।
ଅହଃ ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମୋର ଶାଶୁ ନଣନ୍ଦ ମୁଁ ସ୍ୱାମୀ ନଣନ୍ଦ ଙ୍କ ଝିଅ।
ଅହଃ ସିଏ ବି ରହୁଛନ୍ତି?
ହଁ। ଆପଣଙ୍କ କଣ କଣ ଖାଇଛନ୍ତି ଆଜି?
ଆମର ଆଜି ଆଜି ନନଭେଜେ ଆସିଲାନି ବିକା ଯେ ଆଜି ଆମର ସାଧା ଇଏ ହେଇଥିଲା ଭାତ, ଡାଲମା ତାପରେ ହେଠୁ ଗରମ ଭାତରେ ଘିଅ ପକେଇଦେଲେ ଆଳୁ ଚୋଖା ବଡି, ପାମ୍ପଡ, କାକୁଡି ଏସବୁ ଏମିତି ଆରଜଷ୍ଟ କରିଦେଲୁ ଆଉ।
ଆଚ୍ଛା ବର୍ଷା ପାଇଁ ଆସିନଥିବେ ଆଉ।
ହୁଁ। ଗାଁକୁ ଆଜି ବିକା ଆସିଲାନି କାଇଁ ମାଛ ଫାଛ କାଇଁ କିଛି।
କଣ କହିଲେ?
ମୁଁ କହିଲି ଆମ ଗାଁକୁ ଆଜି କାଇଁ ଗାଁକୁ ବିକା ଆସିଲାନି ମାଛ ଫାଛ ଯେ ଚିକେନ ତ ଏଇ ବର୍ଷା ଲାଗି ରହିବାକୁ ଯିବାକୁ ଇଛା ହେଲାନି ଆଉ।
ଆ ରୋଷେଇ ସବୁ ପିଠା ପିଠା ସବୁ ଜାଣିଚନ୍ତି?
ହଁ ହଁ। ସବୁ
ପିଠା ଉପରେ କୋଉଟା ସବୁଠୁ ଭଲ ଲାଗେ ଆପଣଙ୍କୁ?
ମତେ ବେଶୀ ପିଠା ଭଲ ଲାଗେ ଚିତୋଉ।
ଚିତୋଉ ପିଠା।
ହଁ।
ସେ ପିଠା ଟା କେମିତି ହୁଏ?
ହଁ ସେଇଟା ଆମର ନଡ଼ିଆ ଚାଉଳରେ ସେ ପିଠାଟା ହୁଏ ଯୋଉ ଉଁ ଅମାବାସ୍ୟା ରେ ହୁଏନି।
ସେଟା ତ ଗୋଟେ ଥର ହୁଏ ହାଁ ସେ ଚିତଉ ଅମାବାସ୍ୟା ଯୋଉ ଅଛି।
ହଁ।
ଚକୁଳି ଭଲ ଲାଗେନି?
ଭଲ ଲାଗେ କିନ୍ତୁ ସବୁଠୁ ବେଶୀ ଭଲ ଲାଗେ ଉଁ ଅଁ ଚିତଉଟା।
ମଣ୍ଡା ପିଠା, କାକେରା ପିଠା ଏସବୁ ଆସୁଚି ନା ନାଇଁ ନା ଆସୁନି?
କଣ କହିଲେ?
ମୁଁ କହିଲି ମଣ୍ଡା ପିଠା, କାକେରା ପିଠା, ଏସବୁ ଆସୁଚି ନା ନାଇଁ କରି?
ଅହଁ ଆସୁଛି ଆସୁଛି। ସବୁ ପିଠା ଆସୁନଥିଲା ଆସ୍ତେ ଆସ୍ତେ କରିକରି ଏବେ ସବୁ ଆସିଲାଣି।
ଓହୋ। ଶଶୁର ଅଛନ୍ତି ନା ନାହାନ୍ତି?
ନାଇଁ ଏ ଶଶୁର ମାନେ ଥିଲେ ଦି ବର୍ଷେ ହବ ସେ ଟିକେ ଏକ୍ସପାଡ କରିଛନ୍ତି। ଏବେ ନାହାନ୍ତି ଶଶୁର।
ନା ଆମର ନୟାଗଡ କେତେବେଳେ ଆସିଛନ୍ତି ନା ଆସିନାହାନ୍ତି କେତେବେଳେ?
ନୟାଗଡ ତ ସବୁବେଳେ ଆମେ ଯାଉଛୁ କାରଣ ମୋ ଶାଶୁଙ୍କ ର ବାପ ଘର ନୟାଗଡ଼।
ନୟାଗଡ଼ କୋଉ ଠା?
ଆ ନୟାଗଡ଼ ମୁଁ ତ ଜଣିନି ସେ ଯାଗା ପୁରା ରୋଡ ଉପରେ। ହଷ୍ଟେଲ ପାଖରେ। କହିପାରିବିନି, ପଚାରିକି କହିବି।
ହଁ। ଦଶପଲ୍ଲା ଲାଇନ୍ ରେ ଆସୁଛନ୍ତି ନା ନାଇଁ ନା ଆସୁନାହାନ୍ତି କେତେବେଳେ?
ଦଶପଲ୍ଲା ରେ ଜଣେ ପିଇସି ଶାଶୁ ଅଛନ୍ତି କିନ୍ତୁ କେବେ ଯାଇନି ଆଜିଯାକେ ଯାଇନି।
ଅହ। ଆମର ସେଇ ଦଶପଲ୍ଲା ଲାଇନ୍ ଆଉ।
କଣ କହିଲେ?
କହିଲି ଆମର ସେଇ ଦଶପଲ୍ଲା ଲାଇନ୍।
ଆଚ୍ଛା। ଆଉ କଣ?
ଆଉ ରୁ ରୁଟି ରାତିରେ କଣ ରୋଷେଇ କରିବେ?
ରାତିରେ କଣ ହବ ଏ ପର୍ଯ୍ୟନ୍ତ କିଛି ଡିସାଇଡ ହେଇନି ଦେଖିବା ଆଗ ଉ ଉଠନ୍ତୁ ଚା ଫା ସବୁ ପିଇବେ। ଜଳଖିଆ ଖାଇବେ ତାପରେ ଡିସାଇଡ ହବ ରାତିରେ କଣ ହବ କଣ ନାହିଁ।
ଆଉ ରୁଟି ନା ଭାତ ନା
ନାଇଁ ଭାତ ତ କେହି ଖାଆନ୍ତିିନି ରୁଟି।
ରାତିରେ ସବୁବେଳେ ରୁଟି?
ହଁ।
ଆମର ଭାତ ଭଲ ତ ଆମେ ଭଲ ହୁଁ।
ଆଚ୍ଛା। ହଁ ଜଣ ଜଣଙ୍କୁ ଭଲ ଲାଗେ ଭାତ ଖାଇବା ପାଇଁ।
ହୁଁ। ଆଉ ଫତେଗଡ ରାମ ମନ୍ଦିର ଆସିଲେଣି ନା ନାଇଁ ବୁଲି ଆସିନାହାନ୍ତି।
ହଁ ଆମେ କେବେ ବୁଲି ଫାଷ୍ଟ ଫାଷ୍ଟ ଯାଇକି ବୁଲିକି ପଳେଇ ଆସିଥିଲୁ ଯେତେବେଳେ ନୂଆ ନୂଆ ହେଇଥିଲା।
ଆଉ ଏଇ ଯୋଉ ଏ ବୈଷ୍ଣବୀ ମାତା।
ହଁ ସେଇଟା ବି ଆସିଛୁ ସବୁ ବୁଲିକି ଆସିଛୁ।
କଣ୍ଟିଲୋ ନୀଳ ମାଧବ ସେ ସାତକୋଶିଆ
ସାତକୋଶିଆ ଯାଇନି କଣ୍ଟିଲୋ ନୀଳମାଧବ ଯାଇଛି। ଆଉ ଗୋଟେ ସେପଟେ କଣ ଆପଣଙ୍କର ସବୁ ଆ ଜାଗା ଅଛି ଟି ବ୍ରିଜ ସେଇଟା ଗୋଟେ ଯାଇନୁ ସେଇଟା ପ୍ଲାନିଂ ଚାଲିଚି। କେତେବେଳେ ହେଲେ ଗୋଟେ ଯିବୁ ଆଉ। ଖଣ୍ଡପଡା ଗଲା ସେ ସାଇଟ୍ ରେ ପଳେଇବୁ ବୁଲି ଦେଇ ଆସିବୁ।
ହଁ
ଆପଣଙ୍କ ଯୋଉ ପାର୍କ ହେଇଛି ସେଇଟା ବି ଆମେ ଯାଇନୁ। ହ
ଆଉ ଲଡୁବାବା ଶରଣକୁଳୁ ଲଡୁବାବା ଆସିଛନ୍ତି ନା ଆସିନାହାନ୍ତି ହ
କଣ କହିଲେ?
ଲଡୁବାବା ଆସିଛନ୍ତି ନା ନାଇଁ?
ନାଇଁ ଲଡୁବାବା ତ ଯାଇନୁ ଲଡୁବାବା ଟା ରହିଯାଇଛି ସେଟା କେତେବେଳେ ଯିବୁ।
ଶରଣକୁଳୁ ଲଡୁବାବା
ହୁଁ ହୁଁ ହ ଆଉ ଆପଣଙ୍କର ନୟାଗଡ କଣ ଅଛି ସବୁ ଭଲ ଭଲ ଜାଗା?
ଏଇଠି ତ ଏତିକି ଆଉ କଣ ଆଉ ଆଉ କିଛି ନାଇଁ। ତାପରେ ବରକନ୍ୟା ଝରଣା ଯୋଉ ସେଇ ହରିଆନା କହୁଛନ୍ତି କୋଉ ଜାଗା ଗୋଟେ କୋଉ ଗାଁ ମୋର ମନେ ପଡୁନି। ଶରଣକୁଳ ଆଗୁକୁ।
ଆଚ୍ଛା।
ହୁଁ।
ହ ହଁ ହଁ
ଆପଣଙ୍କର ଘର କଣ ଖୋର୍ଦ୍ଧା ପ୍ରପର ନା ଖୋର୍ଦ୍ଧାରୁ କୁଆଡେ?
କଣ କହିଲେ
ଖୋର୍ଦ୍ଧା ପ୍ରପର ଖୋର୍ଦ୍ଧା ନା ଖୋର୍ଦ୍ଧାଠୁ ଆଉ କୁଆଡେ ଘର?
ନାଇଁ ଆମର ଖୋର୍ଦ୍ଧା।
ହୁଁ। ଖୋର୍ଦ୍ଧାର ଫେମସ୍ କଣ
କହିଲେ
କହିଲି ଖୋର୍ଦ୍ଧାରେ ଫେମସ୍ କଣ
ଖୋର୍ଦ୍ଧା ରେ ଫେମସ୍ ମନ୍ଦିର ମାଳିନୀ ଜାଗା ଆମର।
ଖୋର୍ଦ୍ଧାରେ ବଡ଼ ମନ୍ଦିର କୋଉଟା କି?
ଖୋର୍ଦ୍ଧା ଭୁବନେଶ୍ୱରରେ
ହୁଁ କଣ କହିଲେ?
ଏଇପଟେ ତ ସବୁ ମନ୍ଦିର ଗୁଡା ଅଛି ଆମର।
ତଥାପି ବଡ ମନ୍ଦିର କଣ ଟେ
ଗୋଟେ ମିନିଟ୍।
ହ ହ ହ ହ
ହଁ
ହାଲୋ
ହାଲୋ। ହଁ ନାଇଁ ଏମିତି ଟ୍ରେନରେ ଏପଟେ ସେ ରହୁଛି ଯେ ସେ
ଖାଲି ବାରମ୍ବାର ମେସେଜ୍‌ ଆସୁଚି ବୋଧେ।
ହଁ ମୋର ଟିକେ ମେସଜ୍ ଆସୁଚି।
ସେଟା ସାଉଁଣ୍ଡୁ ହେଲା ମାନେ ସେଟା ସାଉଣ୍ଡୁ ହେଲା ମାନେ ଭଲ ନୁହଁ ନାହିଁକି କଥା ରା ମିଉଟୁ କରିଦେବେଯେ ଭଲ ହବ।
ଏପଟକୁ ଆ।
ଆଉ ଖୋର୍ଦ୍ଧାରେ ସେ ଯୋଉ ବରୁଣେଇ ପାହାଡ ଗଲେଣି ନା ନାଇଁ ନା ଯାଇନାହାନ୍ତି। ଯାଇନାହାନ୍ତି।
ନାଇଁ ହଉ ଆଉ କେତେବେଳେ ଫ୍ରି ହେଲେ କହିପାରିବି ହଁ।
ଆଉ କଣ କହିବେ ଆଉ।
ନାଇଁ ଆଉ କିଛି ନାହିଁ ଫ୍ରି ହେଲେ କେତେବେଳେ କରିବି ଆଉ।
ହଉ ହଉ ରଖୁଛି।
ଆ ରହିଛି ତା ହେଲେ କଣ ଦେଖିବେ?